ହାଲୋ ଉଁ ଶୁଭାଯାଉଛି।
ହଁ ଭାଇ ଶୁଭାଯାଉଚି।
ହୁଁ ଦେଖ ଯେମତି ମୁଁ ଏଇଠି ଜାଣିବାକୁ ଚାହୁଥିଲି କି ଯୋଉ ଆମ ସମ୍ବଲପୁରରେ ତ ଯେମତି ଶୀତଳ ଷଷ୍ଠୀ ହୋଉଛି ଶୀତଳଷଷ୍ଠୀ ଶୁଣିଥିବେ ନା।
ହଁଅଁ ଶୁଣିଚି ଭାଇ।
ହୁଁ ହୁଁ। ସେମିତି କିଛି ମାନେ କେବେ ଆ ଦେଖି ଆସିଛନ୍ତି କି? ସେମିତି କିଛି।
ଶୀତଳଷଷ୍ଠୀ ତ ମୁଁ ଯିବା ପାଇଁ ଚାହୁଁଥିଲି। କିନ୍ତୁ ଇଚ୍ଛା ଥିଲା ମୋର, କିନ୍ତୁ ମୁଁ ଯା ପାରିଲିନି। ଏଇ ଆମ ଗାଁରେ ଦେଖିଲି ଆଉ।
ଆଚ୍ଛା, ସେପଟ ବି ହୁଏ?
ହଁ। ବହୁତ ଏରିଆ ରେ ଏବେ ହଉଛି। ଆଗରୁ ତ ସେ
ଆଚଛା। ହୁ। ଆଚ୍ଛା। ମାନେ ଏଇ ଶୀତଳଷଷ୍ଠୀ ପୂଜାକୁ ହଁ, ଶିବ ବିବାହ। ହଁ ମୁଁ ଶୁଣିଛି, ଆମ ଆକଚୁଆଲି ସତ କହିବାକୁ ଗଲେ ଆମ କଳାହାଣ୍ଡି ସାଇଡରେ କଥା କହୁଚି। ମୁଁ ତ ଏଇ ଏଇ ଆମ ବଲାଙ୍ଗୀର ବରଗଡ ସମ୍ବଲପୁର କଥା କହୁନି ଆମ ଯୋଉ କଲାହାଣ୍ଡି ସାଇଡ୍ ରେ ଥାଏ ସେମିତି କିଛି ମାନେ ନାହିଁ ସେମତି ନାଇଁ ମାନେ କରାଯାଏନି କି ଶିବ ପାର୍ବତୀ ପୂଜା କରାଯାଏ। ସେମିତି ବଟ୍ ଏମିତି ଯୋଉ ପୋ ପ୍ରୋଗ୍ରାମ ଟା ହୁଏ କି ସେମିତି ଏଇ ସ୍ପେଶାଲି ଏଇ ଡେଟରେ କଥା କହୁଚି ଯୋଉ ଶୀତଳ ଷଷ୍ଠୀ ସମୟରେ କହୁଚି। ସେ ସମୟରେ ସେମିତି କିଛି କରାଯାଏନି। ତ ମୁଁ ଟିକେ ଜାଣିନି ସେଇଟା ହଉଛି କି ନାଇଁ ବୋଲିକି। କିନ୍ତୁ ଏଇ ଶୀତଳ ସଷ୍ଠୀ ଟା ସବୁଆଡେ ହୁଏ ତାହେଲେ ନା।
ହଁ ହଁ ହୁଏ ଭାଇ ହୁଏ।
କେବଳ ସମ୍ବଲପୁର ଏରିଆରେ ନୁହେଁ ଝାରସୁଗୁଡ଼ାରେ ବି ହୋଇଥାଏ।
ହଁ ହଁ।
ଆଚ୍ଛା, ଆଚ୍ଛା। ଆମର ଏଇ ସମ୍ବଲପୁର ଭିତ ତରୁକୁ କେବେ ମାନେ କେବେ ବି ଆସିନାହାନ୍ତି?
ନାଁ, ସେମିତି ଯାତ୍ରା କିଛି ଦେଖିବା ପାଇଁ ଯାଇନୁ ଯାତ୍ରା ଟାଇମ୍ ରେ। ତମେ ଯାଇଥିଲ କି ଏ ବର୍ଷ?
ହଁ ହଁ, ଏଥର ଯାଇଥିଲି ଏଥର। ମୁଁ ବି ଦେଖିନଥିଲି ସତ କହିବି ତାହାଲେ ମାନେ ଭଲ ଲାଗିଲା। ବହୁତ ମାନେ ଗ୍ରାଣ୍ଡ କରାଯାଏ। ବହୁତ ଭଲ ଲାଗେ। ମାନେ ସବୁ ପଟ ଷ୍ଟଲ ଷ୍ଟଲ ଲାଗିଥିବ ଲୋକମାନେ ପୁରା ଭିଡ ତାପରେ ଦର୍ଶନ କରିବାକୁ ତାର ମଜା ଥିଲା। ଏଥର ଯୋଉଟା ଥିଲା। ଲାଷ୍ଟ ଦିନରେ ଯାଇଥିଲି। ଭଲ ଲାଗିଲା ଦେଖିବାକୁ। କିନ୍ତୁ ସେଇ ଜିନିଷ ଗୋଟେ ଗୁଜି ଗୁଡ଼େ ଜିନିଷ ହିଁ ତାର ଖରାପ ଭଲ ଲାଗେନି କି ସେ ଯୋଉ ହଁ, ଶିବ ଶୀତଳ ଷଷ୍ଠୀ ନା ନାମରେ ଯୋଉ ଆମର ଲାଲ୍ ଶାଢୀ, ବ୍ଲୁ ଶାଢୀ ସେମିତି ଚାଲିଛି। ଗୋଟେ ସେ ଜିନିଷ ଟିକେ ଖରାପ ଲାଗେ।
ହଁ, କଣ କରିବା ଭାଇ ଆଜିକାଲି ଦୁନିଆରେ ତ ସେ ସବୁ ଚାଲିଛି ଆଉ।
ହଁ। ନର୍ମାଲାଇଜ୍ କରିଦଉଛନ୍ତି କୋଉ ଜିନିଷ ଯେ ଶିବପ୍ରଭୁ
ହଁ, ହଁ ଭଗବାନଙ୍କ ନାଁରେ ଟିକେ ଉଁ ଚାଲିଛି ସବୁ ଆଉ। ହୁଁ।
ନର୍ମାଲାଇଜ୍ କରିବା ହିଁ ଖ ଖରାପ ଜିନିଷ ସେଇଟା ଟିକେ ଭାବିବାର। ସେ ଆଗ ଟିକେ ଜାଣିତେ ମାନେ ଠିକ୍ ଅଛି କିଛି ନାହିଁ। କିନ୍ତୁ ସେ ଜିନିଷକୁ ଯଦି କିଏ କରୁଛନ୍ତି ତ ସେ ଦେଖିକି ବଟ୍ ଲୋ ଲୋକମାନେ ସେଇଥିରେ ହିଁ ସବୁ ଅଛନ୍ତି। ଆଉ ସେ ଜିନିଷକୁ ଯୋଉ କ୍ଲାସିକାଲ ଡାନ୍ସଟା ରହିଲା। ଯେତେ କ୍ଲାସିକାଲ ଡାନ୍ସ ରହିଲା। ଏବେ ପ୍ଲାସିକାଲ ଜିନିଷ ଯେତେ ବି ରହୁଚି ସେ ଜିନିଷକୁ ସେମାନେ ଏତେ ଧ୍ୟାନ ଦଉନାହାନ୍ତି।
ହୁଁ ହୁଁ।
ଇ ସେଇ ଜିନିଷ ଯଦି ହେଲା ତାହେଲେ ସେଇଠି ଲୋକମାନେ ପୁରା ଭିଡ। ସେଇ ଜାଗାରେ ହିଁ ଭି। ମୁଁ ଦେଖିକି ଏଥର ଯାଇଥିଲି ମାନେ ହଁ। ଯୋଉ ଅ ମାନେ ଅଲଗା ଅଲଗା ଡାନ୍ସ ଚାଲୁଥିଲା ଯୋଉଠି ସେଇ ଲା। ଶାଢୀ ଗ୍ରୀନ୍ ଶାଢୀ ଯେମିତି ସେ ସମଲପୁରୀ ଗୀତ ହଉ କି ହିନ୍ଦୀ ଗୀତ କି ଭୋଜପୁରି ଯାହା ବି ବାଜିଥିଲା। ସେଇଠି ଲୋକ ମାନଙ୍କର ଭିଡ ବହୁତ୍ ଆଉ ଯୋଉଠି। କ୍ଲାସିକାଲ ଡ୍ୟାନ୍ସ ଚାଲିଥିଲା ତାପରେ କୃଷ୍ଣ ରାଧାଙ୍କର ଯୋଉ। ଏମିତି ସଜସାଜ ହେଇକି ଆସି କଲାକାର ମାନେ ଯଉ ନୃତ୍ୟ ପ୍ରଦର୍ଶନ କରୁଥିଲେ। ସେଇଠି ଲୋକମାନଙ୍କର ଭିଡ ବହୁତ କମ୍। ଥିଲା ସେଟା ଟିକେ ଅଜବ ଲାଗେ।
ହଁ ଆଇଲ୍ ମାନେ ହଁ। ମାନେ ଏଇଠି ବି ହୁଏ କିନ୍ତୁ ସେଠି ତ ଆମ ଏଠି ହେଇନି ଯେମିତି କିି ଖାଲି। ଶିବ ପାର୍ବତୀଙ୍କ ମାନେ ଶିବ ବରାତ ଯିବେ ଆଉ ସେଠି। ନି ଙ୍କ ଘର ଲୋକ ସେଠି ମାନେ ଖାଇବା କରିଥିବେ ସମସ୍ତେ ଖାଇବୁ ହଁ ଯେମିତି ବରାତ୍ ଯାଆନ୍ତି ଡିଜେ। କରିକି ନାଚି ନାଚି ସେମିତି ଯିବୁ ସେଠି ଖାଇବୁ ଆଉ ତାପରେ ଆମେ। ପଳେଇ ଆସିବ ତା ପରଦିନ ପାର୍ବତୀ ଘର ଲୋକମାନେ ତାଙ୍କୁ ଛାଡିବା ପାଇଁ ଆସିବେ।
ସେମାନେ ବି ସେମିତି କିଛି ନଚାନୁଚି କରନ୍ତି ବୋଧେ ତାପରେ ଏଠି ବି ସେମତି ଖାଇବା ପାଇଁ ବ୍ୟବସ୍ଥା କରାଯାଇଥିବ ଏଠି ଖାଇବେ ଆଉ। ଆଉ ହଁ ଆଉ ସେତ କିଛି ଏକ୍ସଟ୍ରା କିଛି ହେଇନଥିଲା ଆମ ଏଠି।
ହୁଁ ହୁଁ।
ହୁଁ ନର୍ମାଲି ଏଇସବୁ ହେଇଥିଲା ଆଉ ଯେମିତି ବାହାଘର କରାଯାଏ।
ଆଚ୍ଛା ଆଛା ମାନେ ଏବେ ଟିକେ ଟିକେ ହେଇକି ବଢିବ ଆଗକୁ ଆଉ ବହୁତ କିଛି ଏବେ ତ ଟିଙ୍ଗ କାଇଣ୍ଡ ଅଫ୍ କହିବେ ନା।
ହଁ ଆଗରୁ ହଉନଥିଲା ଫାଷ୍ଟ ଫାଷ୍ଟ ହଉଛି ସେଥିପାଇଁ ବୋଧେ ଆଉ।
ହଁ ହଁ ହଁ ହଁ ହଁ ସେଇଆ ସେଇଆ ସେ ଆଶପା ଯେ ହଉଛି ତ ଷ୍ଟାର୍ଟିଂ ହଉଚି କେତେ ବର୍ଷ ଗଲା ପରେ ଆଉ ଟିକେ ଗ୍ରାଣ୍ଡ ଲେବଲ ର ହବ ଆଉ ଟିକେ ଭଲ ହବ ସେଇଟା ହିଁ ଭଲ କଥା। ସବୁ ପଟ ଏଇ କଲଚରାଲ ଟା ଏମତି ବଢିଲେ ଯାଇକି ଲୋକମାନଙ୍କ ଉପରେ ଘର୍ସା ଏମିତି ସେମତି ଆସିଥାଏ ଲୋକମାନଙ୍କ ଆସ୍ଥା ଉପରେ ଚାଲିଛି। ଖେଳ ଟା କିନ୍ତୁ ସେଇ ଆସ୍ଥାକୁ ନେଇକି ଏମିତି ଛୋଟ ଛୋଟ ଜିନିଷରେ ଏମିତି କରିଦଉଛନ୍ତି ସେ ଜିନିଷଟା। ଖରାପ ଲାଗେ ଭାବିଲା ବେଳକୁ ହୁଁ ହୁଁ।
କିନ୍ତୁ ଏସବୁ କୁ ତ ବଦଳେଇ ହେବନି କିନ୍ତୁ ଚେଷ୍ଟା କରିବା ଏତେ ଠିକ ହେଇପାରେ।
ହଁ ହଁ ହଁ ସେଇଆ ସେଇଆ।
ହୁଁ ହୁଁ।
ହଁଁ ଆଉ ସେପଟେ ଦଶରା ଦଶହରା
ହଁ ଦଶହରାରେ ସେମିତି ମାନେ ପୂଜା କରାଯାଏ ଯେମିତି ଅ ଦେବୀ ପୂଜା। ଏସବୁ ହୁଏ ଆଉ ଛେଲି କାଟନ୍ତି ତମେ ତେ ଜାଣିଥିବ।
ହଁ ହଁ ହଁ ହଁ ଆମର ଛେଲି ତ ସେଇଟା ଚାଲିଥାଏ ଏପଟ ବି। ଆମେ ତ ଜାଣିଥିବ ଛତର ଯାତ୍ରା ବ ଶୁଣିଥିବ ନା?
ହଁ ଶୁଣିଚି ଭାଇ କିନ୍ତୁ ସବ ସେତେ କିଛି ବିଷୟରେ ମୁଁ ବେଶୀ ଜାଣିନି।
ଆଚ୍ଛା ଆଚ୍ଛା ସେଟା ମା ମାଣିକେଶ୍ଵରୀଙ୍କର ଫାଷ୍ଟ ଭୋଗ ଦିଆଯାଏ ସେମିତି ମାନେ ଛତର ଅଣା ଯାଏ ସେଇ ଆମ ଜୁନାଗଡ ସେଠିକୁ ସେଇଠୁ ଅଣାଯାଏ ଛତ୍ର ଟା ତାପରେ ସେ ରାସ୍ତା ଆରେ ଆସିବେ ନା ମାଆଙ୍କୁ ଆସ ବା ରାସ୍ତାରେ ପୁର ବୋଲି ଦିଆଯାଏ। ପୁରା କୁକୁ କୁକୁଡା ଛେଲି ଏମିତି ବହୁତ ସାରା ଜାଗାରେ ବୋଲି ଦିଆଯାଇଥାଏ ଯିଏ ଯାହା ଦେଲା ସେମିତି କୁହନ୍ତି ତ।
ଓହୋ ମାଆଙ୍କୁ ଦିଆଯାଏ ସେଟା ନା?
ହଁ ହଁ ହଁ ସେଇଟା ଦିଆଯାଏ ଆଛା ତମ ଵଲେ ସେଇ ତୁମ ସାଇଡ ରେ ବି ସେମି ତି ହେଇଥାଏ ନା ବ
ହଁ ହଁ ହଁ ହୁଏ ହୁଏ। କିନ୍ତୁ ଆମ ଏଠି ଟିକେ ବହୁତ କମ ଜାଗାରେ ହୁଏ ସବୁ ଜାଗାରେ ହୁଏନି।
ହୁଁ ହୁଁ ହୁଁ ହୁଁ।
ଆ ମାନେ ଆଉ ସେତେ ଏଠି ମାନେ ଡେଭଲପ୍ ହେଇଯାଇଚି ତ। ତ ଏଠି ସମସ୍ତେ ବିଶ୍ଵାସ କରନ୍ତିନି ତ କଣ ହୁଏ ଯୋଉଠି ଗାଉଁଲି ଏରିଆ ଅଛି ମୁଁ ଜାଣିବା ହି ହିସାବରେ ଆମର ସେଇ ଚଣ୍ଡୀ ମନ୍ଦିର ଅଛି ଜାଣିଚ?
ହଁ ଚଣ୍ଡୀ ମନ୍ଦିର ସୁଣିଚି ଶୁନୀଚି ହୁଁ ହୁଁ ହୁଁ। ଆଚ୍ଛା।
ହଁ ସେଠି ବଲି ଦିଆଯାଏ।
ହୁଁ।
ଆଉ ଏପଟରେ ତ ସେତେ ନାହିଁ ସେମିତି
ହୁଁ ହୁଁ ହୁଁ।
ଆଉ ଭିତରେ ଭିତରେ ହଉଥିବ କିନ୍ତୁ ସେତେ ଇମ୍ ଜାଣିନି ମୁଁ
ହୁଁ ହୁଁ ହୁଁ।
ହଁ କିନ୍ତୁ
ଆଛା। ଏଇ ଜିନିଷକୁ ମାନେ ହଁ ଏଇ କି ଯୋଉ ଏଇ ଜିନିଷଟା ହଉଛି ମାନେ ତମ ମମ୍ ତମ ମାନେ ପର୍ସନାଲ ଧାରଣା ଟା କଣ ଅଛି କି ଜିନିଷ ହେବା କଥା କି ନାହିଁ? ଯୋଉ ପଷି ବଳିଟା ହଉଛି ସେମିତି ନିଜ ମତ ଟିକେ କହିପାରିବ ସେମିତି କିଛି ନାଇଁ ପ୍ରୋବ୍ଲେମ।
ଦେଖ ମୋ ହିସାବରେ ତ ବଲି ଫଲି ଦେବା କଥା ନୁହଁ
ହୁଁ ହୁଁ।
ଆଉ ଏଦେ ଯେମିତି ଅନ୍ଧବିଶ୍ଵାସ ଆଗରୁ କରିଆସୁଛନ୍ତି ତ ତାଙ୍କୁ ତ କିଛି ବଦଳାଇ ହେବନି ପରେ ପରେ ଯାଇକି ସେଟା କଣ ହବ କଣ ନାହିଁ କିଏ ଜାଣେ କିନ୍ତୁ ଏବେ ତ କିଛି କହିହବନି ତାଙ୍କୁ
ହୁଁ ହୁଁ ହୁଁ।
ହଁ ଆଉ ଭଗବାନଙ୍କ ଉପରେ ଗୋଟେ ବିଶ୍ଵାସ ରହିବା କଥା। କିନ୍ତୁ ବଲି ଫଲି ଟା ସେତେ ମୋତେ ଠିକ ଲାଗେନି।
ସେଇଟା ସେଇଟା ଲୋକମାନଙ୍କୁ ବୁଝେଇବା କଥା ବୁଝେଇଲେ ବି କ୍ଲୀ ଆମେ ଆମେ ଯଦି ନିଜେ ଆମ ଆଜ୍ ଏ ଇଣ୍ଡିଜୁଆଲ ଯଦି ଆମେ ଟ୍ରାଏ କରିବା ଚେଶ୍ ଷ୍ଟା କରିବା କି ଲୋକମାନଙ୍କୁ କହିବା କି ଜିନିଷ ଭଲ ନୁହଁ ସେ ଜିନିଷ ଭଲ ସେ କସ କହିବେ କି ତୁ ଭଗବାନ ବି ଧୀରେ ଧରେ ଅଛୁ ତୁ ଚା ମାନେ ଏମତି ଏମିତି କହିବେ ସେମାନେ ମାନେ କି ସେ ଜିନିଷ ଲୋକମାନଙ୍କୁ ଯଦି ବୁଝେଇବା ଆମେ କିଏ ଜିନିଷ ଅନ୍ଧବିଶ୍ୱାସ ଭଗବାନଙ୍କ ଉପରେ ଆସ୍ଥା ରଖ ଭଗବାନ ଭଗବାନଙ୍କୁ ଏମିତି ନିଜ ଭଲ ମାନେ ଏମିତି ଗୋଟେ ଆସ୍ଥା ରଖିବା କଥା କିନ୍ତୁ ଏମିତି ନୁହଁ କି ବୋଲି ଦବା ବୋଲି ଦେଲେ ଯାଇକି ଭଗବାନ ଆମକୁ ଭଲ ପାଇବେ କି ଆମକୁ ଭଲ ଭଲ ରାହା ଦେବେ କି ଏମତି ଏମିତି ଭାବିବ ଟିକେ ମତେ ମତେ ବି ମୁ ଖିଲାପ ଯାଏ ଏମିତି ଭାବେ ମୁଁ ଗୋଟେ ଆଇଡିଓଲୋଜି ଥାଏ ନା କି ଏ ଜିନିଷ କରିବା କଥା କଥା ନୁହଁ ସେ ଜିନିଷ କରିବା କଥା ନ। ଆଜ୍ ଏ ପଲିଟାକାଲ୍ ସାଇନ୍ସ ଷ୍ଟୁଡେଣ୍ଟ ତମେ ବି ଗୋଟେ ଜାଣିଛ କି। କେଉଟା ଠିକ କଉଟା ଭୁଲ। ଆମେ ତ ବୁଝିପାରୁଥିବେ ଏବେ ବି ନା ଆମେ ଗୋଟେ ନେସନାଲ ବିଙ୍ଗ ବୋଲି କୁହାଯାଏ ଯେହେତୁ
ହଁ!
ତ ସେଇଆ।
ଏଇ ଜିନିଷ ଟାକୁ ଆମେ କହିଗଲେ ଆମେ ଯେହେତୁ ଭୁଲ ବି ହେଇଯିବୁ କିନ୍ତୁ ଲୋକମାନଙ୍କୁ ଧୀରେ ଧୀରେ ବୁଝେଇବା କଥା ସେମିତି କିଛି କରିବା କଥା ଆମର ଯୋଉ ଥରେ ମତେ ମନେ ଅଛି କଳାହାଣ୍ଡିରେ ଯେହେତୁ ବୋଲି ବୋହୁତ ଦିଆଯାଏ ନା ତ ମଝିରେ ଆମେଇ ଅଇ ଥିଙ୍କ ଟେଁଥ ପଢୁଥିଲଥିଲେ ସେତେବେଳେ ସେ ସମୟରେ ବି ଆମେ ଆମକୁ ରେଲି ରେଲି କରାଯା ଯାଇଥିଲା କି ଯାଇକି ତମେ ମାନେ ରେଲି କରିବ ଆଉ ଏମିତି ଲୋକମାନଙ୍କୁ ବୁଝେଇବ ବୋଲିକି ଆ ମୋ ପୁରା ବୋହୁତ ସାରା ସ୍କୁଲ ର ପିଲାମାନୋନ ଆସିଥିଲେ ପିଲା ଯେତେ ବି ଥିଲେ। ସମସ୍ତେ ଆସିକି ରେଲି ଟା କରିଥିଲେ କିନ୍ତୁ କିଛି ଫଳ ହିଁ ମିଳିଲାନି। ତମସ୍ତେ ହଁ ହାଁ କହିଦେବେ କିଛି ନହିଁ ଭଲ କଥା ଭଲ ଚାଲିଛି କିନ୍ତୁ ଲୋକମାନେ ତ ବୁଝିବେନି ନା
ହଁ ହଉ ତାଙ୍କ -
ସେଇ ସେଇ ବୋଲିଟା ହିନ୍ଦ ଦ
ହଁ ମାନେ ସେଟାକୁ ବନ୍ଦ କରି ହେବନି ଡାଇରେକ୍ଟ
ହଁ- ହଁ -ହଁ -ହଁ, ଯେତେ ଚେଷ୍ଟା କଲେ ବି ହବନି ହିଁ ହବନି।
ମୁଁ ଜାଣିବା ହିସାବରରେ କଳାହାଣ୍ଡି ଆଉ ସେଇ ପଟ ଏରିଆରେ ମାନେ। ଆଗ କାଲରେ କଣ ମଣିଷ ବଳି ଦଉଥିଲେ କି?
ହଁ, ମୁଁ ତମେ ଯୋଉ କଥା କହୁଛ। ମତେ ବି ଏମିତି କି କି୍ୟରିଓସିଟି ଟ ବଢେ ନା। କ କଣ ଚାଲୁ- ଥିଲା ନିଜ -ନିଜ -ନିଜ ଇତିହାସ ଯଦି ନ ଜାଣିବା ତାହେଲେ ବର୍ତ୍ତମାନର ସେମିତି କିଛି ଭାଲ୍ୟୁ ନଥାଏ କାଇ ଅଫ୍ ସେମିତି ଥାଏ। ତ ମୁଁ ବି ଥରେ ଏମିତି ଶୁଣୁ ଶୁଣୁ ମାନେ ଗାଁରେ ବି ଥା ବୋହୁତ ସାରା କଥା ଶୁଣିଥିଲି ତ। ସେମିତି କହିଲେ କି ଆଗ କାଳରେ ସତରେ ସେମିତି କିଛି ବଳି ଦିଆଯାଉଥିଲା ବୋଲିକି। ମୁଁ ଜାଣିନି ସେଟା କେତେ ଦୂର ପର୍ଯ୍ୟନ୍ତ ଠିକ କି ଭୁଲ କିନ୍ତୁ ଶୁଣିଛି ସେଇୟା ମୁଁ ବି ସେମିତି କହୁଥିଲେ। ଚାଲିଥିଲେ ଗାଁ ପଟେ ତ ସେମିତି ଚାଲି ଥାଏ ବୋହୁତ ସାରା ଷ୍ଟୋରି ଥାଏ ନା। ଗୋଟେ ଜାଗାର ଷ୍ଟୋରି ତ ବୋହୁତ ସାରା ଥାଏ। ଲୋକମାନଙ୍କର କଣ -କଣ ତାଙ୍କ -ତାଙ୍କ ଧାରଣା ଥାଏ ଆପଣି। ସେମାନଙ୍କର ଅଲଗା କଣ ଥାଏ? କିନ୍ତୁ, ଶୁଣିଥିଲି ମୁଁ ବି ଏମିତି ବୋଲି ଦିଆଯାଏ ବୋଲି।
କିନ୍ତୁ ଏବେ ତ ସେ ସବୁ ହଉନଥିବ ନା।
ନା ନା, ବୋଲି ଦେଖନ୍ତୁ ଯେତେବେଲେ ଏଇଟା ଗୋଟେ ମତେ ବହୁତଇ କି ଯେତେବେଲେ ମଣିଷ ଉପରେ କଥା ଆସେ ସେତେବେଲେ ମଣିଷ ନିଜକୁ ଚେଞ୍ଜ କରିଦିଏ। ସେ ଯେତେବେଳେ କୌଣସି ପଶୁ ଉପର କଥା ଆସେ ତାହାକୁ କିଛି ଫରକ ହିଁ ପଡେ ନାହିଁ।
ହଁ ହଁ।
ଯେତେବେଳେ ମଣିଷ, ଏବେ ନା ଜଣେ ମଣିଷଙ୍କୁ ଯୁ ଯଦି ବୋଳିଦବାଟା ଭାବନ୍ତୁ ଆଉ ଗୋଟେ ପୁସ୍ତକକୁ ବୁଳିଦ ଦେବା ଦେଖନ୍ତୁ। ଅଲଗା ନା, ଯେତେ ହେଲେ ବି ମଣିଷ ନିଜର ଦେଖି ବସି ତାହାର ଫିଲିଙ୍ଗସ ରହିଛି କିନ୍ତୁ ଯେତେବେଳେ କୌଣସି ପଶୁର କଥା ଆସିଛି ତାର ଫିଲସ କିଛି ନାହିଁ ସେଇ ଭାବୁଛନ୍ତି? ଲୋକମାନଙ୍କ ସେଇଟା କିଛି ଫରକ ପଡୁନି।
ହଁ ହଁ, ସେଟା ତ ହେବ।
ହୁଁ, ହୁଁ ହୁଁ।
କିନ୍ତୁ କଣ ପାଇଁ ସେଇଟା ହଉଛି ନା, ଆମେ ତ ନନଭେଜ ଖାଉଛୁ ନନଭେଜ ଯଦି ବନ୍ଦ କରିଦବା। ତାହେଲେ ମାନେ ନନଭେଜ ନ ଖାଉଥିବା ଲୋକ ଯଦି କହିବ, ତାହେଲେ ସିଏ ବି ମାନେ ମଣିଷ ସହିତ ତୁଳନା କରିପାରିବ। ଇକ୍ୱାଲ କରିପାରିବ କିନ୍ତୁ ଆମେ ସେତେ ତ କରିପାରିବାନି, କିନ୍ ତ ଆମେ ଚେଷ୍ଟା କରିବା, ଯାହା ହେବା କ-
ହଁ।
ଠିକ ହବ। ହଁ
ଆଚ୍ଛା ଆଚ୍ଛା, ହଁ ଏଟା ବି ସେଟା ବି ପଏଣ୍ଟ କଥା। ଲୋକମାନଙ୍କୁ ବୁଝେଇ ବା ବୁଝେଇକି ଜଣଙ୍କୁ ଚେଞ୍ଜ କରିହବା, ଆମେ ଯଦି ଚାହିଁବା ତାହେଲେ ଜଣଙ୍କୁ ବି ଚେଞ୍ଜ କରିପାରିବା ନା। ସେ ମଣିଷ ଆଉ ଜଣଙ୍କୁ ଚେଞ୍ଜ କରିପାରିବ ତାହେଲେ ଏମିତି ହେଲେ ହେବ। ଜଣଙ୍କ ପାଖରେ ଭଲ ସଠିକ ଜ୍ଞାନ ରଖିଲେ ଯାଇକି, ସେଠି ମଧ୍ୟେ କୁହାଯାଏ ପୁରା ପଢା ପା ଖ ଶିକ୍ଷା ଗୋଟେ ବହୁତ ମହତ୍ୱପୂର୍ଣ୍ଣ ଜିନ୍ଷ। ଛବୋଲି, ଜଣେ ଶିକ୍ଷା ଥିବା ବ୍ୟକ୍ତି ଆଉ ଜଣେ ଅଶିକ୍ଷିତ ବ୍ୟକ୍ତି
ହଁ, ଭିତରୁକୁ ଗଲେ, ଏ ସବୁ ଭଲ କଥା ଆଉ। ହଁ, ଥ୍ୟାଙ୍କ ୟୁ ଭାଇ ଥ୍ୟାଙ୍କ